ହ୍ୟାଲୋ।
ହ୍ୟାଲୋ।
କଣ କରୁଛ ଦିଦି?
ଗଡ଼ିଆ ତଳେ ଗଡୁଛି ଗଡୁଛି।
ହୁଁ।
ଗଡୁଚି।
ଉଁ ହୁଁ।
ତାକୁ ଦେଇ ଦେଇଛି ପାଠ ପଢା ହୁଁ।
କିଛି କାମ ନାହିଁ ନା ଆଉ।
ଆଜି କିଛି କାମ ନାହିଁ ଏ ପୁଅ କୁ ପଢଉଛି। ତାକୁ ଦେଇ ଦେଇେଇଛି ଟିକେ ଲେଖା ସେ ଲେଖୁଛି ମୁଁ ଏଇଠି ଗଢୁଛି ତା ପାଖରେ ଆଉ।
ଉଁ ହୁଁ।
ହଁ ତାର ସ୍କୁଲ ବି ଛୁଟି ଅଛି ତାପରେ ଆମର ଆଜି ରୋଷେଇବାସ ନାହିଁ।
ମହରମ୍ ପା ଆଜି।
ହଁ ଆଜି ମହରମ। ହଁ ଗାଧୁଆ ଖିଆ ପିଆ ସରିଗଲା।
ହଁ ଖାଇକି ଏଇନା ଜଷ୍ଟସାଙ୍ଗେ ସାଙ୍ଗେ ଉଠିଲି ଆଉ।
ହୋ ହଁ।
ଗରମ କେତେ ଜୋର ହଉଛି କଣ କରିବ ମଣିଷ।
ହ ହ ଓ ୟେଶ କଣ। ଓ ଯଉ ୟେଶ କଣ? ମୁଁ ଜାଣିନି। ଲେଖିଲୁ କଣ ପାଇଁ? ମୁଁ କିଛି ଲେଖିବିନି ତାହାଲେ। ଦେଖିଆ କଣ କରିବ?
କଣ କୁହୁଛି ପୁଅ?
ତ ମୁଁ ଯିବି ଏଇନା ଗୋଟେ ଚାପୁଡାଟେ ଦେବି ତତେ ହେଲା।
ବାଡ଼ି ଟା କୁଆଡେ ଗଲା ମୁଁ କହିଲି ପାଠ ଲେଖେ। ନା
ସିଏ ପକ୍କା ବଦମାସ ହେଲା ତାକୁ ପାଠ ଦେଇକି ଆସିଲି ସେ ମତେ ଆସି ଗୋଟେ ଗୋଟେ ଗୋଟେ ଗୋଟେ ପଚାରିବ।
ନା ପିଲା ତ ସେଇଆ କରିଵେ ଆଉ ପାଠ ନ ପଢିବା ପାଇଁ ଗୋଟେ ବାହାନାବି।
ଆଜିକାଲି ଛୁଆ। ବେଶୀ ବାହାନା ଆମର ତ ମାଡ ଦେଖିଲେ ବାଡି ଦେଖିଲେ ଡରିକି ଶୋଉଥିଲୁ। ଆଉ ଏଇ ଏଇଛୁଆ। ହଁ ଏଇ ଛୁଆରାଙ୍କର ଏବେ ମାଡ ଫାଡ ଡର ନାହିଁ କି ମାଷ୍ଟରଙ୍କୁ ଡର ନାହିଁ।
ସେମାନେ ତ ମାଷ୍ଟରଙ୍କୁ ବାଡେ ଟିଚର ଶିକ୍ଷକଙ୍କୁ ତ ବାଡେଇ ଦେବେ।
ଯୁଗ ପା ହେଲା ଏମିତି ହଁ।
ଆମେ ନ ଆମେ ନୁଚୁଥିଲେ ବି ଶିକ୍ଷକ ଅଣ୍ଡାଳି ଅଣ୍ଡାଳି ନଉଥିଲେ। ଏମାନେ ନୁଚିଲେ ବି ଶିକ୍ଷକ ଖୋଜିବାର ନାହିଁ କିଛି ନାହିଁ।
କିଛି ନାହିଁ। ଆଗରୁ ସେ ଯୁଗ ଥିଲା ଅଲାଗା ସାରେ ପାଠ ପଢଉଥିଲେ। ଆଉ ଏବେ ପାଠ ପଢଉଛନ୍ତି କମ ପଢିଲେ ପଢିଲେ ପଢେଇ ଦେଲେ। ଛୁଆ ବୁଝିଲେ ବୁଝ ନହେଲେ ନାହିଁ।
ହଁ ସେଆପା।
ଗୋଟେ ଯୁଗ ଥିଲା କୋଉ ଛୁଆ ବୁଝିଲା କୋଉ ଛୁଆ ବୁଝିଲାନି କେଇଁତି କଣ କଲା? ହେରା ଦେଖୁଥିଲେ ଏବେ। ଏବେ କିଛି ନାହିଁ ଏବେ ତମେ ନିଜେ ନ ଲାଗିଲ ଛୁଆ ପଛରେ କିଛି ନାହିଁ। ଏ ଟିଉସନ କରୁଛନ୍ତି ଯେ ଟିଉସନ ପଛରେ ଧ ଉଡୁଛନ୍ତି ମାଷ୍ଟର ଆଉ କଣ କରିବେ।
ମେନ ହଉଛି ଅଭିଭାବଙ୍କର ଭୁଲୁ ସବୁଥିରେ।
ହଁ ସେୟା ବି ନୁହଁ କେ
ଅଭିଭାବଙ୍କର ଭଲୁ ଅଭିଭାବକ କହିଲେ ମୋ ପିଲାକୁ ହାତ ଉଠେଇବନି କିଛି କରିବନି। ଆ ମାଷ୍ଟର ଟିଚର ଶିକ୍ଷକଙ୍କର କଣ ଯାଉଛି ତମ ପିଲା ପା
ଆ ହଁ ସେ ବି ନୁହଁ ତ। ଏବେ ବି ଟିକେ କହୁଛୁଆ କୁକିଏ କଣ କହିଲେ ଯଦି ସାଙ୍ଗେ ସାଙ୍ଗେ ଗାଡି ଯାଇକି ମାନେ କମ୍ପ୍ଲେନ୍ କରୁଛନ୍ତି କାହିଁକି ମାଇଲ କାହିଁକି କହିଲାଆରେ।
ହଁ। ଆ କହିବେନି ପିଲା ସବୁ ଭୁଲ ହଉଛି ଅଭିଭାବଙ୍କର। ଶିକ୍ଷକଙ୍କର କିଛି ଭୁଲୁ ନାହିଁ।
ଆଗରୁ ପିଲା ଘରୁ ଆସିକି ମାନେ ଟିକେଯୋଉ ସାର୍ ମାନେ ବାଡେଇ ବାଡେଇ ନଉଥିଲେ ବି ବାପ ମାନେ କିଛି କହୁନଥିଲେ ଏବେ ବାପ ମା କଣ ହଁ। ସାହି ପଡିଶା ମାନେ ଘର ପାଖରେ ଦାଦା ବାବା ବି ମାନେ ବାଡେଇଲେ ବି ଆମର ଡର ଥିଲା। ମାନେ କିଏ ବାଡେଇବ ଆମେ ବୁଲିବାନି କିଇଏ କରିବା ଏବେ ବାପ ମା ଟିକୁ ଛାଡିଦେଲେ ଆଉ। କାହାକୁ ଡୁପିଲା ଡରୁ ନାହାନ୍ତି।
ନା ପା ସମୟ ଆଉ ପରିବର୍ତ୍ତନ ହେଲା।
ହୁଁ ହୁଁ। ଆଗରୁ ଆମ ସାହି ପଡିଶା କିଏ ବାପା ଭାଇ ଦାଦା ସବୁ ଡର।
ଏ ଯୁଗ ପୁରା ପୁରା ଚେଞ୍ଜ ଏତେ ଚେଞ୍ଜ ଯେ ଯେତିକି ପ୍ରକାର ସବୁ ଇଏ ହଉଛି।
ଏମାନେ ସବୁ ସୁବିଧା ପାଇକି କିଛି ଲାଭ କ ଉଠେଇ ପାରୁନାହାନ୍ତି।
କିଛି ନା
ଆମର କିଛି ସୁବିଧା ନଥିଲା, କିନ୍ତୁ ସବୁ ଥିଲା।
ଆଗରୁ ସ୍ନେହ ଥିଲା, ସମ୍ପର୍କ ଥିଲା। ଆଉ ଏବେ କିଛି ନାହିଁ, ଖାଲି ମାଡ଼ଗୋଳ ଅଛି।
ଏବେ ଖାଲି ଯାହା ପାଖରେ ପଇସା ସେଏ, ସେ ସବୁ କିଛି। ରାଗ ହିଂସା ଆସ୍ତେ ଆସ୍ତେ ନ ବଢିଲେ କଳିଯେ ଉପରେ କେନ ଧୂଁସ ଉପରେ।
ଚ ହଉ ସେ ବି କଥା।
ସେଇଟା ଆଉ ଚିନ୍ତା କରିଆ ଦେଖ ନା ଆଜ ଭଗବାନ ଖାଲି ଯୁଗକୁ ଶେଷ କରିବା ପାଇଁ ଏଁ ଏ ଆସ୍ତେ ଆସ୍ତେ ପଦକ୍ଷେପ ନେବେ ନାଉ
ହୁଁ, ହୁଁ।
ହଁ।
ମୁଁ ଥରେ ଥରେ ଭାବେ ସେ ପିଲା ଦିନକୁ ହେଲେ ଫେରିଯାଆନ୍ତା। ଆଗରୁ ନିର୍ଦ୍ନ୍ଦରେ ଆମେ ଯାଇକି ସେ ଜଙ୍ଗଲ ଫଙ୍ଗଲ ସବୁ ବୁଲି ଆସୁ। ଆଉ କିଛି ଡର ଭୟ ନାହିଁ ଏବେ ଏଵେ କୁଆଡେ ଗୋଟେ ବୁଲି ଯାଇ ପାରିବ ଆମ ପିଲାଙ୍କୁ ବି ଆମେ ଡରିକି ଛାଡି ପାରୁନୁ।
ସତ କଥା ହଉଛ ଯଦି, ସେତେବେଳେ କିଏ କୁଆଡେ କୁ କେତେ ବୁଲୁଥିଲା ଠିକ ଠିକଣା ନାହିଁ।
ହୁଁ।
ପଖାଳ ଖାଇକି ବୁଲୁଥିଲ ଆସିକି କେହି କିଛି ଖୋଜିବାର ନାହିଁ କିଛି ନାଇଁ। ଠିକ୍ ସମ ସମୟରେ ସମସ୍ତେ ପହଞ୍ଚୁଥିଲେ।
ହୁଁ।
କ
ଆଜି ଅଫ ଅଛି ଡିଉଟି ନାଇଁ?
ହଁ-ହଁ-ହଁ ଡିଉଟି ଅଫ ଏଇନା ଦି ତିନି ଦିନ ଅଫ ଟିକେ ଅଛି ଆଉ।
କାଲି ଯାଇଥିଲ ଡିଉଟି?
କାଲି ହଁ, ଏ ଦିଇ ତିନି ଦିନ ଅଫ
ହ ହ
ନୁ ନୂଆ ସେଟ ଆରମ୍ଭ ହଉଛି ତ ନୂ ସେଟ୍ ଇ ଯିବାର ଅଛି ତ ସେଥିପାଇଁ ବନ୍ଦିନ ହେଇଛି ଆଉ
ଓ ହୋ।
କାମ ତ ସେଇଆ ଆଉ
କର୍ମ କରନ କଲେ ଆସିଛୁ ତ ଖାଲି କର୍ମ କର
ଭଗବାନ କହି ଛନ୍ତି କର୍ମ କର ଫଳ ଆଶା କରନି।
ଫଳ ସେ ଦେବେ ତାଙ୍କ ଉପରେ ଛାଡି ଦିଅ
ସେଇୟା ବା।
ଯୋଉ ଭାଗବତ ପଢୁଛ ନା ନାଇଁ? ହେଲା, ମୁଁ କହିଲି ଭାଗବତ ପଢୁଛ ଚ ନା ନାଇଁ।
ନାଁ ମୁଁ ପଢ଼ୁ ପଢ଼ୁଥିଲି ଇଁ ଇଁ ଯେତବଳେ ଥିଲା ବନ୍ଦ ଥିଲା ଡ଼ିଉଟି ବଁ ପଢ଼ୁଥିଲି ବର୍ଷ ଟେ ଆର ବର୍ଷ ପଢ଼ୁଥିଲି ଏ ବର୍ଷ ପଢ଼ୁନି ଏମ ବି ଏସ ଡିଉଟି ଗଲି ଆଇଲି ଆଁ?
ଭାଗବତ ପୁରା ସରେଇ ଦେଇଚ ବହି?
ନା ନା ଆମର ଡ଼େଲି ମନ୍ଦିରରେ ପଢ଼ା ହଉନି କି?
ହଁ ନାଇଁ ତମେ ଯୋଉ ପଢ଼ିକି ହଁ।
ନା ନା ମୋ ସାର ନଥିଲି ମୁଁ ଅଧା ପଢ଼ି ଦେଇଥିଲି ତାପରେ ଆଉ ଜଣେ ପଢ଼ୁଛନ୍ତି ଆଉ।
ହଁ ହଁ ମନ୍ଦିରରେ ଯୋଉ ସନ୍ଧ୍ୟାବେଳେ ପଢ଼ା ହଉଚି ନାଇଁ କି? ଭଲ ଲାଗୁଚି ଲୋକ ଆସିକି ବସୁଥିବେ ନା ନୁହେଁ କି?
ହଁ ବୟସ୍କ ଲୋକ ଆଉ ତ କେହି ନାହାଁନ୍ତି ସବୁ ଗଲେଣି ଭାରି ଆସି ପାରୁନାହାନ୍ତି ସେଇ ଚାରି ପାଞ୍ଚ ଜଣ
ହୁଁ ହୁଁ ହୁଁ ହୁଁ ହୁଁ। ପୁତୁରା ଥିଲେ।
ମତେ କିନ୍ତୁ ଭଲ ଲାଗେ ଯୋଉ ତମ କାଜୁ ଫିଲଡ଼ି ତମ ଗାଁ।
କେବେ ଆ ଆ ସ୍
କାଜୁ ବ ମାନେ କାଜୁ ଫିଲ୍ଡ ତ ନୁହୁଁ କାଜୁ ଜଙ୍ଗଲ।
କେବେ ବୁଲିଚ?
ହଁ ସବୁ ବୁଲିଚି ଜଙ୍ଗଲ, ବଣ, କାଜୁ, ପୋଖରୀ ମୁଁ ସେଇଆ କହୁଚି ଏ ସବୁ ବୁଲିଚୁ ଆମ ଆଡ଼େ ତ ନାହିଁ ନଦୀ କୂଳ ଖୋଲା।
କେବେ ଆସିଥିଲ ତଥାବି କେତେ ବର୍ଷ ତଳେ?
ଦି ହଜାର ଅ ଅ ଛଅ ସାତେ କଥା କହୁଚି।
ମା ହେରା ଆମର ମନେ ନାହିଁ ଆମେ ତ ଛୁଆ ହେଇଥିଲୁ ଆଉ।
ହିଁ ତମେ ସେତବଳେ ଠୁସ୍କା ଠୁସ୍କା ଛୁଆ। ତମେ କେତେ କ୍ଲାସ ଟୁ ଥ୍ରୀ ହେଇଥିବ ଏମତି ନାଇଁ କି?
ହଁ ଅଠାଲବେ ଜନ୍ମ ମାନେ ସେ ପ୍ରଥମ ଦ୍ୱିତୀୟ ଭିତରେ ହେଇଥିବୁ।
ସେ ପା କହୁଚି କ୍ଲାସ ଟୁ ଥ୍ରୀ ହେଇଥିବ ଏମତି ଆମେ ସେତବେଳେ ପୁରା ସେ ଜଙ୍ଗଲ ଫଙ୍ଗଲ ସେତବଳେ ମାନେ ଗୋଟେ ଅଲଗା ପ୍ରକାର ଥିଲା।
ମୁଁ ସେତବେଳୁ ରଜ ଆମ ଗାଁରେ କଟେଇଚ?
ରଜ ଗୋଟେ ବର୍ଷ ଥିଲି ଗୋଟେ ବର୍ଷ ବୋଧେ ରଜ ଛୁଟିରେ ଥିଲି।
ମୁଁ ରଜ୍
ନହେଲେ ମୁଁ ବେଶୀ କାଇଁ ଯାଏକି ମୁଁ ଯାଇଥିଲି ଯୋଉ ପନ୍ଦର ଦିନି ଖଣ୍ଡେ ଥରେ ରହିଥିଲି ଦି ଥର ରହିଥିଲି ପ୍ଲସ୍ ଟୁ ପରେ ଥରେ ପ୍ଲସ୍ ଥ୍ରୀ ପରେ ଥରେ।
ମୁଁ ଆଉ ବେଶୀ ଯାଏନି ଯେତିକି ବି ରହିଚି ବହୁତ ବୁଲିଚି।
ଏବେ ଆସୁନ?
ଏବେ ଆଉ ଏବେ ଯାଉଚୁ ଆସୁଚୁ ଭାରି ଆଉ ରହୁଚି କାଇଁ ଯୋଉ ଗଲେ ବି ବୁଲିକି ପଳେଇ ଆସୁଚୁ। ଆମର ସେଇଠି ଦି ଚାରି ଜଣ ବନ୍ଧୁ ହେଇଯାଉଛନ୍ତି।
ହଁ ହଁ।
ଆଙ୍କର ପିଇସିି ଘର ମା ମୋର ମାମୁଁ ଘର ଏମିତି ହେଇକି ଦି ଚାରି ଜଣ ତାଙ୍କ ଘରେ ନ ରହିଲେ ସିଏ ଖରାପ ଭାବି ଆଙ୍କ ଘରେ ନ ରହିଲେ ସିଏ ଖରାପ ଭାବିଥୁବ କୋଉଠି ରହୁନୁ ଯାଉଚୁ ବୁଲିବାଲି ସମସ୍ତ ବୁଲିକି ପରେ ଲାଷ୍ଟରେ ଯୋଉ ବାହାଘର ଫାହାଘର ହେଲେ ଯାହା ଯିବାକୁ ପଡିବ ଆଉ। ବାହାଘର ହେଲେ ତ ଆମେ ଏମିତି ଯାଉଛୁ ଆସୁଛୁ ଆଉ ରହୁନି କାହିଁ ରହି ହୋଉଚି ମ
ହଁ ସମସ୍ତେ ପିଲା ସଂସାର ଛୋଟ ଛୁଆ ସବୁଆଡେ ଦେଖିବା
ହୁଁ ହୁଁ ହୁଁ।
ହଁ ଏଇଟା କର୍ମମୟ ଜୀବନ। ତାର ଦୁନିଆ କାମ ଆସ ଯା ଯହାହେଲେ ଯାଇକି ଟିକେ ଖାଲି ଆଟେନ୍ କର ଆସ। ଆଉ ରହିନୁ ତ କେବେଠୁ ରହିନୁ ବାହାଘର ପର୍ବ ପରଠୁ ବି ଯାଉଛି ଆସୁଛି। ମୁଁ ତ ଏତେ କହୁଛନ୍ତି ଯେ କଣ କରିବୁ ଛୁଆର ବି ସମସ୍ତେ ଖୁସି। ଯାଇକି ରହିବାକୁ ହେଲେ ରହି ହୋଉନି ହୁଁ ହୁଁ। ହେଲେ ଆମର ଦି ସେଇଠି ମାମୁଁ ଘର ଅଧିକ ପିଲା ସମସ୍ତେ ଯୋଉ ଏଖାଟି ଏବେ ତ ଆଉ ନାହିଁ କେହି କିଏ ଆଉ ଅଛି କେହି ନାହାନ୍ତି। ନହେଲେ ଆମେ ଯୋଉ ଛୋଟ ଥିଲୁ ମୋ ଟାଇମ୍ ରେ ସବୁ ଚିଆଁ ଚିଆଁ।
ହଁ।
ଭାଇ ରେ ହୋଉ।
ହୋଉ ଦିଦି ରଖୁଛି ଆଁ।
ହଁ ହଁ।